ହ୍ୟାଲୋ।
ଦିଦି ଶୁଭସନ୍ଧ୍ୟା।
ହଁ ଶୁଭସନ୍ଧ୍ୟା କଣ କରୁଛୁ?
ଏ ବସିଛି ପୋଖରୀ ଆଡ଼େ ଆଉ କଲେଜ ଆଡ଼େ ଆଉ।
ଓ ବନ୍ଦୀ ପୋଖରୀ ଏ ବନ୍ଦୀ ପୋଖରୀରେ ପାଣି ଅଛି?
ହଁ ଅଛି ଅଳ୍ପ ପାଣି ଅଛି ଆଉ।
ସେଇଟା ଆଉ ଖୋଳା ହେଇଥିଲା ନା ଯେମିତି ପ୍ଲେନ୍ ଥିଲା ସେମିତି।
ଯେମିତି ଥିଲା ସେମିତି ଆଉ ଖୋଳା ହେଇନି।
ଓ ଏଡ଼େ ବଡ଼ ପୋଖରୀ ଟାକୁ ଖୋଳି ଦଉନାହାନ୍ତି।
ଗମେଣ୍ଟ ରୁ ପଇସା ଆସିଲେ ଖୋଳିବେ ଫେରେ ଆଉ।
ସେଟା କଣ ତାଙ୍କ ଗାଁ ଲୋକଙ୍କର ନୁହଁ କି ମାନେ
ନା ନା ସେଇ ଦିଟା ଗାଁ ମିଶିକି ଏଟା ଅଛି।
ଆମ ଗାଁ ବି ମିଶିକି ଅଛି ନା କୁନିଦା।
ନା ନା ସେଇ ଗାଁ ଆଉ ପାଖ ଗାଁ ଆମ ଗାଁ ନାହିଁ।
ମାନେ ଯୋଉ କୁନିଦା ଗାଁ।
ହଁ ହଁ।
ଓହୋ। ଆଉ ମିଶିକି ଗାଁ ରେ ଅଛି ମାନେ ମାନେ ଗମେଣ୍ଟ ଜାଗା ଟା ବୋଧେ ଆଉ।
ହଁ ସବୁ ନଈବାଦ ସବୁ ଗମେଣ୍ଟର ଏଗୁଡା ସବୁ ଆଉ।
ହୁଁ ସେଇଆ ହେଇଥିବ ଆଉ। ଦିଟା ଗାଁ ତାହେଲେ ଆଉ।
ହଁ। ହଉ ଦେହ ପା ଭଲ।
ଆରେ ସେ ହଁ ଭଲ ଆଉ। ତମ ବୋଉପା କଣ କହୁଥିଲେ ତୋର ବାହାଘର କରିବେ ବୋଲି। ମନ୍ଦୀପ ଯେ ଝିଅ ଦେଖା ଝିଆ ଦେଖା କଲୁଣି।
ନାଇଁ ନାଇଁ ହେଇନି।
ହେଇନି।
ନା ସମୟ ଆସିଲେ ହବ ସେ ଆଉ।
ଓହୋ ତମ ଘର କମ୍ପ୍ଲିଟ୍ ହେଇ ସାରିଲଣି ନା।
ହଁ ଘର କାମ ସରିଲା ସରିଲାଣି କାଲି ରଙ୍ଗ ଅଛି ଆଉ।
ଆଉ କଲର ହେଇନି?
ନା ପୁଟି ଫୁଟି ଦେଇସାରିଚି ରଙ୍ଗ ଖାଲି କରିବାର ଅଛି କରିନି ଆଉ।
ଆଉ ଡୋର ଫୋର ସବୁ ଲାଗିଯାଇଚି?
ସବୁ ଲାଗି ଯାଇଛି ଡୋର, ଝରକା ସବୁ ଲାଗି ଯାଇଛି। ସବୁ।
ଖାଲି କଲରଟା କରିବୁ ନା?
ହଁ ସେଇଟା କରିନି ବାହାର ଠିକ ହେଲେ କରିବି ସେଇଟା ସେଇଥିପାଇଁ କରିନି ଏଇନା ଆଉ।
ଓହୋ ବାହାର ବି ସେମିତି ପ୍ଲାଷ୍ଟର ହେଇକି ଛାଡିଦେଇଚୁ ନା।
ନା ବା ସବୁଇ ପ୍ଲାଷ୍ଟର କଲ୍ ସ ପୁଟି ପୁଟି ସବୁ ମରାହଇ ସବୁ ଖାଲି ରଙ୍ଗ ଦିଆହବ ଖାଲି। ତିକି ସେତିକି ଅଛି ଆଉ।
ଆରେ ଯୋଉ ସେ ଯୋଉ ଜଜାତିଟା ଅଛି ସେ ଗାଁରେ ଏଇଡେ ଠକ ଚୋର ମତେ ଧୋକା ଦେଇକି ଯାଇଚି ବଦ୍ମାସ ଟା ନେଇକି।
ଆ ସେ ମୁଁ କଣ କରି କଣ କରଲା
ଏଇଟା ସେଇଟା ଗାଁ ରେ ରହୁଚି ତାକୁ କହନି ନି ନି ଟାଇଲି କାମ କାମ ଭୁବନେଶ୍ୱରେ ଆସିକି ମୋର କାମ କରିବ ବୋଲିକି ଆ ଜାନୁଆରୀ ମାସରେ କହିକି ମାସେ ମାସେ କାଳ ମତେ ଆଜି ଯିବି ଏଇନ ଯିବି ଏନେ ବାହାରୁଚି ଗାଡି ଆକ୍ସିଡେଣ୍ଟ ହେଲା ମୋ ପୁଅ ଇଏ ହେଇଗଲା ସିଏ ହେଇଗଲା। ଏ ଯାଇଥିଲି ବାହାରିକି ଗାଡି ଖରାପ ହେଲା ପଳେଇ ଆସିଲି ଏମିତି କହିକି ଠକି ଠକି ମାସେ ପରେ ଯାଇକି ଆସିଲା। ହୋଲ୍ଡ କରିକି ମୋତେ ରଖିକି ମାସେ ପରେ ଆସିଲା। ଆସିଲା କାମ କରିବା ପାଇଁ ମାସ ପରେ ମୁଁ ତାକୁ ଚିଡି ଚିଡି ହେଇଗଲି ମୁଁ କହିଲି ତୁ ଆଉ କାମ କରିବୁନୁ ଆମର ଅଲଗା ମିସ୍ତ୍ରୀ ଆସିଲେଣି। ସେଦିନ ଆମର ଗୋଟେ ବିହାରୀ ମିସ୍ତ୍ରୀ ବି ଆସିଥିଲେ। ମିସ୍ତ୍ରୀ ଆସିକି ପହଞ୍ଚିଛି ବିହାରୀ ମିସ୍ତ୍ରୀ ଆସିକି ପହଞ୍ଚିଚି ସେ ଯଯାତି ଗୋଟେ ହୃଦାକୁ ସରସାଇ ରୁ ହୃଦକୁ ଡାକି ଆଣିକି ଆସିକି କହିଲେ ମୁଁ ତମ କାମ କରିବି। ମୁଁ ତମ ଆଙ୍କୁ ବି ମନା କିଲ ମୁଁ କହିଲି ଏଟା ମାସେ ଯାକ ଠକଲାଣି ଆ ଉପରେ ମୋର ବିଶ୍ୱାସ ଆସୁନି। ତମେ ତମର ବୁଝ। ସେ ବିହାରି ମିସ୍ତ୍ରୀକୁ ପଠେଇଦେଲା, କହିଲା ସାର ମୁଁ ସବୁ କାମ କରିଦେବି। ଆସିଲା ଏଠି ପୁଣି ଆସିକି ଆସିଥିଲା ପୁଣି କିଛି ଆଣିକି ଆସିନଥିଲା କାମ କରିବା ପାଇଁ। କହିଲା ତୋ ଗ୍ୟାସ୍ ଅଛି ହଁ ମୁଁ କହିଲିର ପାଞ୍ଚ ଲିଟର ଗ୍ୟାସ୍ ଗୋଟେ ଅଛି। ଗ୍ୟାସ୍ ଦେଲି ପାଞ୍ଚ ଲିଟର ଗ୍ୟାସ ଦେଲି ତା ଦେହରେ ପୁଣି ଦି ଲିଟର ଗ୍ୟାସ୍ ଥିଲା ଗ୍ୟାସ୍ ଚୁଲା ଦେଲି। ଦିଟା ପ୍ରେସର କୁକର ଦେଲି ଗୋଟେ ଡିସ୍ ଦେଲି ସବ ବୁ ଜିନଷ ତାକୁ ରୋଷେଇବାସୋଷେଇ କରିକ ଖାଇବ ତାପରେ ପ ମୁଁ ସବୁଦିନ ଖରା ବଳେ ତାକୁ ତରକାରୀ ଯାହା ତରକାରୀ କରେ ଡେଲି ଡେଲି ତାକୁ ତରକାରୀ ଦିଏ ଇଭିନିଂ ରେ ଆମର ଯାହା ବିି ହେଇଥାଏ ବରା ଛଣା ହେଲା କି ପକୁଡି ଛଣା ହେଲା ବାଦବ ସିଝା - ସେ ମକା ସିଝା ସେ ୱାଟରମେଲନ ଯାହା ଖାଇବା ଜିନିଷ ସବୁବେଳେ ଦେଲି। ତାପରେ ପୁଣି ପନ୍ଦର ଦିନ ତାର ସେ ଲେବର ପଳେଇଲା ସେଥିରେ ପୁଣି ପନ୍ଦରରୁ କୋଡିଏ ଦିନ ଠକିଲା। ତା ଦେହରେ ଏକା ଆଶିଥିଲା କାମ କରିବାପାଇଁ ପନ୍ଦର ଦିନ ଏକାଙ୍କା ଯୋଉ ପନ୍ଦର ଦିନ ରହିଲା ତାକୁ ମୁଁ ଚାରି ଟାଇମ୍ ରୋଷେଇ କରି ଖାଇବାକୁ ଦେଲି। ମାନେ ପଇସା ଠକି ଠକି ଠକି ଗୋଟେ ମେସିନ ବି କିଛି ଆଣିନଥିଲା। କହିଲେ ତମେ ମୋ ପଇସାରେ ମେସିନ କିଣିିଦିଅ ମୋ ଦରମାରୁ କାଟିଦବ ମେସିନ ତା ପାଇଁ କିଣା ଗଲା ଏମିତି ପଇସା ସବୁ କଲା ନେଇ ନେଇ ନେଇ ଏକ୍ସଟ୍ରା କୋଡି ହଜାର ଟଙ୍କା ନେଲା। ଛୁ। ମାନେ କାମ ଆହୁରି ଆମ ଇନକମ୍ପ୍ଲିଟ୍ ହେଇି ପଡିଚି ଆଉ ଧରା ଛୁଁ ଦଉନି। ଖାଲି ଠକୁଚି ମେସେଜ କ୍ କଲେ ଜମା ଫୋନ ଉଠଉନି ଖାଲି ମେସେଜ ତାପରେ ପୁଣି ଗଲେ ମୋ ସାସ୍ ଶୁ ଘରେ ବି କହିଲା ହଁ ମୁଁ ଏଇଠି କରିଦେବି ସେଠି ଶେନ୍ତି ଟାଇଲ କାଟିକୁଟା ଦେଇକି ପଳେଇଲା ସେଠି ପଇସା ନେଇକି। ଆଉ ଛୁଆଁ ଦଉନି ଆମେ ଯାଇଥିଲୁ ଯୋଉ ଗାଁକୁ ରାଜା ହେଇ ପୁ ଇଏରେ ତା ଘରକୁ ଯାଇଥିଲୁ। ତା ଝିଅ କହିଲା ମୋ ବାପା ଆସିନାହାନ୍ତି ମୁଁ ଧମକେଇଲି। କହିଲା ହଁ ବାପା ଅଛନ୍ତି ଘରେ ଆଉ ରଜ ପୂର୍ବ ଦିନ ଆସଛନ୍ତି କାଲି ଯିବେ ତାପରେ ଇଏ ମୋ ଶଶୁର ଶଶୁର ଆସିଥିଲେ ଗଲେ। ସେଠି ସେନ୍ତି ତାକୁ ଠକି ଠାକି କହିଲା ହଁ ମୁଁ ଆଜି ଯିବି କାଲି ଯିବି ଏହା କଇଲା ମତେ ପଇସା ଦିଅ। ପୁଣି ମାନେ ପଇସା ତା ଉପରେ ଅଛି କୋଡିଏ ହଜାର ଟଙ୍କା ସିଏ ଦବ ପୁଣି ଆହୁରି ମାଗୁଛି ପଇସା ମତେ ଦିଅ। ଆରେ ଇ ଏମିତି ଠକୁଛି ମାନେ ଏତେ ବଦମାସ ଟା ଏତେ ଚାଉଳିଆ କଥାବାର୍ତା କରୁଚି। କୁ ଖାଲି ମାଡ ଡ ଦରକାର ଗଲେ।
ଅଁ କାଉ କଇଉ କଉନ ନିଜ ଲୋକ ତ
ସାଙ୍ଗ ପିଲା ତାର ମୋର ସ୍କୁଲ୍ ରେ ପଢୁଥୁଲୁ ଏତେ ବଦମାସୀ ଏମିତିଆ ଟାଉଟରି କାମ କରୁଚି ସିଏ। ଏତେ ମିଛ କହୁଛି ପୁଣି ତାର ହିସାବ ବାହାରେ।
କଁ କରିଆ କୁ କୁହ ଆଉ?
ଓଟେ ଗାଁ ପିଲାଟେ ହେଇକି ମୁଁ ସେ ଗାଁର ଝିଅ ତୁ ଗୋଟେ ସାଙ୍ଗଟେ ବୋଲି ମୁଁ ତତେ ଏ କାମ ଦେଲି। ତୁ କାମ ମୋର ଜଲ୍ଦୀ ସାରିବୁ କଣ ମୋଠୁ ପଇସା ନେଇକି ଖାଲି ଠକୁଚୁ ମତେ? ତୁ ଯେତିକି ଗକ ଯେ ତିି କାମ କଲୁ ତୁ ନହେନେ ମାପି ଦଉନୁ କାମ ଯେତିକି ଗଲା ମାପୁନେଇ କିଛି ନାହିଁ କିନ୍ତୁ ଏସଟ୍ରା ପଇସା ନେଇଚି। ଏକ୍ସଟ୍ରା ପଇସା କୋଡ଼ିଏ ହଜାର ଟଙ୍କା ନେଇଗଲା ଏକା ଏକାଅଶି ହ ଜାର ନଅଶ ସତୁରି ଟଙ୍କା ତାର ହିସାବ କଲା ଅଳୁକୁ ହଉଛି। କାମ କରିଛି ପଚାଶ ହଜାର ଟଙ୍କାର ପଇସା ଅଡ଼ା କିଏ ଦବ ଏଇନିକା? ଆମ ପଇସା ଗଲା ନା ନାଇ? ଧରା ଛୁଆ ଦୋଉନେଇ ଆଳରୁ ଏଠି ଦି ମାସେ ହେଇଗଲାଣି ପୁରା। କଣ କହିବୁ ଏମିତି ଚୋରାଟାକୁ?
ହ ଛାଡ଼େ ଆଉ କଁ କାହା କହିବାକୁ କଁ?
ରାଜା ହାଇକି ବା କହିଚି ପଞ୍ଚାୟତ ଡାକିବ ନହେଲେ। ଆରା ଏଡ଼େ ବଦମାସ୍ ଆ କା ଆଡ଼େ ଛୋଟ ମଡ଼ ତୁ କଣ ବା କଣ ବା କେ ଠକିଲାଣି ଆମର କେତେ ଲସ୍ ହେଣି ଆଣିଚୁ ତା ପାଇଁ ଆମର ଇଣ୍ଟେରିୟର୍ ହେଇପାରୁନି ତାରି ପାଇଁ। ଯୋଉ ପେଣ୍ଡିଙ୍ଗ୍ ପକେଇଲା ଛ ମାସ ଜାଙ୍କ ତା ପାଇଁ ଆମର ସବୁ ବର୍ବାଦ। କୌଣସି କାମ ଉଡ଼ା ଠିକ୍ ଟାଇମ୍ ରେ ହେଲାନି। ଆଜି ଯିବି କାଲି ଯିବି କହିକି ମାସେ ଠ କିଲା ତାପରେ ଫୁଣି କାମ ଦଶ ଦିନି କରିନଥିବ ଯିବ ପୁରୀ ତା ସ୍ତ୍ରୀକୁ ଆଣିକି ଧରି ରଖିଚି ପୁରୀରେ ତା ଛୁଆ ପିଲା ଗାଁରେ ପୁରୀ ଯିବ ଦିନେ କହିକି କ ମୁଁ ଏଇନେ ଯାଉଚି କାଲି ସକାଳେ ପଳିଆସି କହିକି ହେଠି ଦଶ ଦିନ ରହିବ। ପୁଣି ଆସିଥିବ କି ନାଇଁ ପୁଣି କହିବ ମୁଁ ପଟଣା ଯାଉଚି ଦିନେ କହିକି ପୁଣି ଚାରି ଦିନ ରହିବ। ଏନ୍ତି କରି କରି ଟାଇମ୍ ଏଇଥିରେ ଆସି କାମ କରି ବି ଦି ମାସେ ପ୍ରାୟ ଲେଟ୍ କଲା।
ନାଇଁ ସେ ଉଁ ଉଁ ଆ ସେ ଯିଏ ଠକେ ତାକୁ ଆଉ କିଛି କହିହବନି।
ଏତେ ଠକ ଏତେ ଠକ ତାର ହିସାବ ବାହାରେ ଏମିତି ଠକୁଚି ମାନେ ଗାଁ ପିଲା ହେଇକି ଗୋଟେ ଏମିତି ଗାଁମାନଙ୍କ ସହିତ ଧୋକା କରୁଚି। ତା ଗୋଟେ ବିଶ୍ଵାସରେ ଦେଇଥିଲେ ଆମ ପୁଣି ଭଲ କାମ କରେ ଜଲ୍ଦୀ କରିଦବ। ତାକୁ ବଙ୍ଗୁଳି ନା ସେଇଥିପାଇଁ ଏଟାକୁ ବାହାର କରିଦେଇଥିଲା।
ନିଜେ ହଏ ନିଜେ ଭବିଷ୍ୟତରେ ହଇରାଣ ହବ କାହାର କଣ ଯାଉଛି?
ହଁ ପା ଛୁଆ ପିଲା ହେଟି ଛାଡ଼ି ଦେଇେଇକିନା ତ୍ରୀ ସ ଯାଇକି ପୁରୀ ରହୁଚି କଣ କହିବ?
ହଁ ତା ସ୍ତ୍ରୀ ତ ଏଇନା ଗାଁରେ ଆଉ।
କୋଉ ଲୋକ କୋଉ ଦିନ ପିିଟିକି ମାରିଦେବେ ମରଯିବ ସିଧା। ବାହାରୁ କୋଉଦିନ ଏନ୍ତି ଠକିଲେ ଏଦି କିଏ ମାରିଦେବେ?
ହଁ ଠକିଲା ଯିଏ ନାଇଁ ସିଏ ଇଏ କରିଅ ଆଜି ନହେଲେ କାଲି ନିଜ ଲୋକଙ୍କୁ କିଛି କହିବନି ଆଉ ବାହାର ଲୋକ ସମରେ କେତେ ଦିନି? ପ ବ ସାଙ୍ଗ ପିଲା ହଁ ସମତେ ସାଙ୍ଗ ପିଲା ହଉ ଛାଡ଼ ଯୋଉ ହେ ସମାନ। ଅଁ
ହଁ ପଇସା ସମ ତ ରୋଜଗାର କରୁଚନ୍ତି କଷ୍ଟ କରି ତୁ ଅଦି ପର ପଇସା ଏନ୍ତି ଠକିକି ନେଇକି କେତ ଦିନି କଣ୍ଟା ଖାଇକି ରହିବୁ?
କଥା ହଉଚି ସେଇଆ।
ଏ ବେଇମାନଟେ। ଖାଇ ପିଇକି ଅଏସ କରିକି ଆକୁ ଫୁଣି ସବୁ ଦୁନିଆ ଯାକର ଖାଇବା ଜିନିଷ ଦେଲେ। ତାକୁ ନେଇକି ହୋଟେଲ୍ ରେ ନେଇକି ଫୁଣି ଇଏ ଖୁଆଇଥିଲେ। ମଦ ମଦ ପିଇଆକୁ ଦେଲେ ଚ ସବୁ ଯାହା ଯେତି ହେଲା ଖାଇବାକୁ ଦେଲେ।
ଏ ସିଏ କଣ ସାଙ୍ଗ ଜାଇଁଲେ ସା ସ୍ତ୍ରୀ ସାଙ୍ଗ ମାନେ ସମସ୍କ ମିଶଚନ୍ତି ସିଏ ସାଙ୍ଗ ହିସାବରେ ଇଏ କରେ।
ତୁ ମୋ ଘରଟା ଆସିକି କମ୍ପ୍ଲିଟ୍ କରିବୁ ବୋଲି ତୁ ଏନ୍ତି କରିଦେଇଚୁ ଉଁ? ଆମର ପୂଜା ଘର ପ୍ର ହେବାର ଉପର ଘରର ପୂଜା ଥିଲା ଅ ଏଇ ଯୋଉ ରଥଯାତ୍ରା ପାଇଁ ଥିଲା।
ହଁ।
ଫାଷ୍ଟ ଥିଲା ଏପ୍ରିଲ ମାସରେ ପଣା ସଂକ୍ରାନ୍ତିକୁ ଏମିତି ବଦମାସୀ କାମ କଲା ପଣା ସଂକ୍ରାନ୍ତି ବି ଡିଲେ ହେଲା ରହିପାରିଲାନି। ତାପରେ ପୁଣି ଆସିକି କାମ କରିଛି କି ନାଇଁ ମେ ମାସରେ ଏପ୍ରିଲ କେତେ ତାରିଖରେ ପୁଣି ମେ ପାଞ୍ଚରୁୁ ଯାଇଛି ସେ ଯାଇଛି ଆସିକି ଜୁନ ଦେଖେ ଜୁନ୍ ଏଣ୍ଡ ହେଇଯିବ।
ଜୁନ ତ ସର ସରିଲା ଆଉ।
କଣ କହିବୁ ସେ ବଦମାସ ଟାକୁ କହୁନୁ, ମେ ପାଞ୍ଚରୁ ଯାଇଛି ସେ ଯାଇଛି।
ଫେର୍ ରଥଯାତ୍ରା ବେଳକୁ କହୁଛି ପ୍ରତିଷ୍ଠା କରିବ।
ଆଉ କେମିତି ହବ ଓ କମ୍ପ୍ଲିଟ ହେଇଥିଲେ ସିନା କଣ କରିଥାନ୍ତୁ। ଆଉ ମୁଁ ମ-ମ-ମାନେ ତ ଯୋଉ ଛାତ ଟା ଆମର ବାକି ଅଛି ଆଉ ଗୋଟେ ପୋଟିକଟା ବାକି ଅଛି। ସେଇଟା ପକେଇଥାନ୍ତା। ଆରେ ଘର ଆମର ଉପର ଘରଟା ଦିଟା ଫ୍ଲୋର ଆଉ ଉଠେଇଚି ଉଠା ଯାଇଛି। ପ୍ରତିଷ୍ଠା ଆଉ କଣ ହବ କି ସେଟା ପୂଜା ହେଇଥାନ୍ତା ଆଉ। ଘର ତ ଅଲରେଡି ରହୁଛୁ ନା ପୁରୁଣା ତା ଉପର ଘର ଗୁଡା ଯୋଉ ତିଆରି ହେଲା ହଁ। ପୂଜା ହେଇଥାନ୍ତା ସେଠି ଟିକେ ଆଉ ହଁ। ଆଉ ଏମତି ବେଇମାନୀ ଙ୍କ ଭଳିଆ ହଉଛି, କଣ କହିବ ତାକୁ ଆଉ। ! ! ! ! ! ! ! ! ! ! ତୁ ମୋର ଯାହା କଲୁ କଲୁ ପୁଣି ମୋ ଶଶୁର ଘର ଯାଇକି ସେ ତୁ ବି ସେୟା କଲୁ ଏଇଟି, ସେଠିକି ଆମକୁ ହାତ ମାରିଦେଇକି ପଳେଇଲୁ।
ଆଉ ସିଏ ଦେଖିଲା ଯେ ମୁଁ ଖଣ୍ଡିଆ କରିଦେଲେ ଆଉ କୋଉ ମିସ୍ତ୍ରୀ କରିବେନି।
ହଁ ସେଇଥିପାଇଁ ବା କରିକି ଯାଉଛି ଏମିତି। ଏତେ ବଦମାସ! ! ! ! ! ! ! ! ! ! ଟା କେବଳ ହାତ ମାରୁଛି ପଇସା ନେବା ପାଇଁ। ସବୁଠି ଟିକେ ଟିକେ ହାତ ମାରଦଉଛି ପଇସା ନେଇଯାଉଛି ତାପରେ ଆଉ ଧରା ଛୁଆଁ ଦଉନି।
ସବୁ ମିସ୍ତ୍ରୀଙ୍କର କଥା ହଉଛି ସେଇଆ ପା। ଗୋଟେ ଗୋଟେ ମିସ୍ତ୍ରୀ ସାଙ୍ଗେ ସାଙ୍ଗେ କରିଦେବେ। କିନ୍ତୁ ଇଏ ଅଛି ଅଲଗା ପ୍ରକାର ଆଉ।
ଗଲେ ତ ତା କଣ ଖାଲି ଦେଖା ହୁଅନ୍ତା କି। କଲ୍ କଲେ ଜମା ପୁଣି ସେ ଯଦି ଯିବ ତାକୁ କଲ୍ କରିବ ମାନେ ସେ ଟୋଟାଲି ବି ଉଠେଇବନି। ଜମା ମରିଗଲେ ବି ଫୋନ ଟା ଉ ବନି ମେସେଜ କଲି ମେସେଜ କଲେ ମେସେଜ ପଢିବ ରିପ୍ଲାଏ ଦବନି ତା ଇଚ୍ଛା ହେଲେ ସେ ରିପ୍ଲାଏ ଦବ। ଏଇ ଦିନେ ତାକୁ ଶୋଧିଲା ପରେ ବି ସେ ଯୋଆକୁ ସେଇଆ, ମାନେ ଏଡେ ଗାଲୁଆ ଗୋଟେ ଖୁଣ୍ଟଡା।
ଗାଲୁଆ ହେଇଗଲାଣି ଆଉ।
ଜମା ଭଲ ପିଲା ନୁହେଁ ମୁଁ ଏଉଢା ଭାବୁଥିଲି ଏଇଟା ଭଲ ପିଲା ଥିବ ବୋଲି, ଏଇଟା ବାହା ହେଲା ପରେ ଏତେ ବଦମାସ ହେଇଯାଇଛି।
ଆଉ କଣ କରିବା ତମ ସାଙ୍ଗ ପିିଲା ତମ ସାଙ୍ଗ ବେଳେ ଭଲ ଥି
ସାଙ୍ଗ ସେଟା ସ୍କୁଲ ବେଳେ ପଢୁଥିଲୁ କଣ ସାଙ୍ଗ ଟିକେ ଟିକେ ଗାଁ ପିଲା ବୋଲି, ସାଙ୍ଗ କଣ ତା ସାତେ ସାଙ୍ଗ ହଉଥିଲି ନା କଥାବାର୍ତ୍ତା କଣ ଥିଲା। ଥରେ ମତେ ଫେସବୁକ ରେ ପଇସା ବି ମାଗିଥିଲା, ମାନେ କାମ କରିନଥିଲା ମାନେ ଦି ତିନି ବର୍ଷ ପୂର୍ବରୁ, ମୋ ସହିତ କେବେ କଥା ନାହିଁ ମତେ ମତେ ମେସେଜରେ କରିକି ମୋତେ ଟଙ୍କା ପଠା ଦି ହଜାର ନା ପାଞ୍ଚ ହଜାର ମୁଁ କହଲି ଏଇ ମୁଁ ଯେମତି ଦେଇଥିଲା ମତେ ପଇସା ମାଗୁଛି।
ଏ ସମ୍ପର୍କଟା ଗଢି ଉଠିଲା ହଁ ପଇସା ଟା ଦେ ପଇସା
ହୁଁ ଏଇଟାକୁ କିଏ ହେଲ୍ପ କରିବ, ମରିବ କୋଉ ଦିନ କେହି ପଚାରିବେନି। ଧୋକା ଦେଇ ଦେଇକି ଯାଉଛି।
ଲୋକ ସେମିତି ମିଳିବେ ତାଙ୍କୁ କିଛି ଶିଖିବାର ଅଛି।
ଆରେ କାଜୁ ସବୁ ତୋଳା ସରିଲାଣି ଗାଁ ରେ?
ହଁ ସବୁ ସବୁ କାଜୁ ସଇଲାଣି। ଏବେ ଧାନ ହଁ ସବୁ ତୋଳି ସାରିଲିଣି।
ଓହ କାଜୁ ମଞ୍ଜି କଣ ଏଇ ଯୋଉ ଗାଁରେ ଥିଲା ଡିଲ୍ କରିକି ନେଲା ନା ଆଲୋକନା ନେଲା?
ଏ ଲୋକ ଆସିଥିଲେ ବାହାରୁନା କଣ?
ହଁ ମାନେ ସେ ଆଲୋକ ର ଥ୍ରୋରୁ।
କେଇଆଣି କାହାନ୍
ଆରେ ଏକ୍ଚୁଲି ଆମ ସ୍କୁଲ୍ ରେ ପରା ମୋର ସାଙ୍ଗ ଅଛି ଢେଙ୍କାନାଳ ତାର କାଜୁ ମିଲ୍ ଅଛି। କାଜୁ ଆଉ ବାଦାମ ର ମିଲ୍ ମାନେ ସେ ସବୁ ଚୋପା ଛଡେଇକି ତାର ତେଲ ବାହାର କ, କାଜୁଟା ଯୋ ଚୋପା ଛଡେଇକି ପ୍ୟାକେଟ୍ କେଜି ହିସାବରେ ଦିଆ ହଉଛି। ସପ୍ଲାଏ ହଉଛି ବାହାରକୁ। ଆଉ ବାଦାମ ର ମଞ୍ଜି ଦଉଛି ଆଉ ପ୍ଲସ୍ ତେଲ ବି ବାହାର କରୁଛି। ମାନେ ବଡ ମିଲ୍ ଟେ ତାର ଅଛି। ହୁଁ, ସିଏ ମୋତେ କହୁଥିଲା କାଜୁ କେତେ କଣ କୁଇଣ୍ଟାଲ ବାହାରଲେ ହବ। ମୁଁ କହିଲେ ଆମ ଗାଁରେ କେତେ କାଜୁ କଣ ବାହାରିବ ନହେଲେ ଡିଲ୍ କରିଥିଲେ ମିଳିଥାନ୍ତା ଭଲ। କେତେ ତଥାପି ହବ? କେତେ କୁଇଣ୍ଟାଲ ହେଇଥିବ? ମାନେ ଟୋଟାଲି ଯୋଉ କାଜୁ ଯୋଉ ଦେଲେ ସେ ଏରିଆ ସାରା ଶହେ କୁଇଣ୍ଟାଲ ହବ?
ନା ନା ଏତେ ହବନି, ଯୋ ସେ ଯଦି ଆସିବ ଫଳ ହବ ହଁ। ନା କୋଡିଏ ତିରିଶ କୁଇଣ୍ଟାଲ ଭିତରେ ଅ, ରଅ ଆବେ ଏ ସବୁ ବର୍ଷ ହଉଚି।
ଥିଲେ ହେଇଥାନ୍ତା ଯେ ଏଇ କେ କେଜି ହିସାବରେ କେତେ ଦେଇଥିବେ?
ମୁଁ ସେଇଟା ଜାଣିନି।
ଦେଖିଆ ଆର ବର୍ଷ ଟୋଟାଲ ହୋଲ୍ କାଜୁ ଟା ମୁଁ ନିଲାମ ନେବି।
ହଉ ପୂଜା ଦେଇ ର, ଏ ହଉ ହଉ ଦେର ଦିଦି ରଖୁଛି। ଦିଦି ରଖୁଚି ଆଁ।
ହେଇଗଲାଣି? ଓ ହୋ।